ହ୍ୟାଲୋ ହଁ କେମିତି ଅଛ?
ହଁ ଭଲ ଅଛି।
ଆଚ୍ଛା ତ ଆମେ ଆମ ଟପିକ ଉପରେ କଥା ହବା ତ, ଆମ ଟପିକ୍ ଥିଲା ଆମର ଅଁ ଦୈନନ୍ଦିନ ଜୀବନ ଉପରେ, ତ ତମେ ଦୈନନ୍ଦିନ ଜୀବନ ଉପରେ କଣ କରୁଛ ତମେ?
ଏବେ ତ ପାଠ ପଢା ମାନେ ପ୍ଲସ ଟୁ ସରିଛି, ତ ଖରା ଚାଲିଛି ଯେହେତୁ ସବୁ ଛୁଟି ଅଛି, ଏ ବାସ ଏବେ ଫର୍ମ ଫିଲପ୍ ଚାଲିଛି ଫର୍ମ ଫିଲପ୍ ଚାଲିଲା ପରେ ଆଉଥରେ କଲେଜ ଲାଇଫ ଷ୍ଟାର୍ଟ ହେଇଯିବ, ତ ଏବେ କିଛି ହେଇନି ଯେ ହେତୁ ଫର୍ମ ଫିଲପ୍ ସରିଲା ପରେ ଜଏନିଂ ଆସିଲା ପରେ କଲେଜ ଲାଇଫ ଷ୍ଟାର୍ଟ ହବ, ତ ଏବେ ପାଇଁ ଏବେ ବାସ୍ ସକାଳୁ ଉ ଠିକି ନିତ୍ୟକର୍ମ ସାରି, ହଁ ଖାଇବା ପିଇବା ଏବେ ଯେହେତୁ ଖରା ହଉଛି ତ ସବୁ ମାନେ ସାଧା ଜିନିଷ ଖିଆ ହଉଛି ଉଛି ମାନେ ଯେତିକି ପଖାଳକୁ ଭଜା ଭଜି ଆ ନହେଲେ ମାନେ ସବୁ ସାଧା ଯେତେ ଖାଇବା ପାଇଁ ଭଲ ଲାଗୁଛି ଯୋଉ ପ୍ରକାର ଗରମ ହଉଛି ବାକି ଖାଇବା ପିଇବା ରେଷ୍ଟ କରିବା ବାକି ଘରେ ବସିବା ଛଡା ଖାଇବା ପିଇବା ଭଲ ମାନେ ସ୍ଵାସ୍ଥ୍ୟକର ଖାଦ୍ୟ ମାନେ ହାଲକା ଫୁଲକା ଖାଇକି ଘରେ ରେଷ୍ଟ କରାହୋଉଚି ବେ ବେ ପାଇଁ ଆଉ। ବାକି ଆଉ କେତେ ଦିନ ପରେ ଫ୍ରମ୍ ଫିଲପ୍ ଚାଲିଚି ଫ୍ରମ୍ ଫିଲପ୍ ସରିଲା ପରେ ଆଉ ଥରେ ମାନେ କଲେଜ୍ ଲାଇଫ୍ ଷ୍ଟାଟ୍ ହେଇଯିବ ଆଉ। ଆଉ
ସଖାଳୁ ତ ଆମ ଦୈନ ଦିନରେ ମାନେ ସଖାଳୁ ତ ଆମେ ଟିକେ ନିଦ ଭାଙ୍ଗିନେ ଯେହେତୁ ତ ଟିକେ ସେମିତି ଉଠୁଁ ନାଇଁ ଯଦି ଆଉ ଥରେ ପୁଣି ଉଠିକି ଶୋଇପଡ଼ୁ। ସଖାଳ ହେଇ ଯ ଦିନରୁ ସବୁଠାରୁ ଭଲ ସମୟ ଉଠିଲା ପରେ ଆମେ ପ୍ରଥମେ ଦାନ୍ତ ଦାନ୍ତ ଘଷୁ ମୁହଁ ଧୋଉ ତାପରେ ଆମର ଏମିତି ବ୍ୟାୟାମ ଫ୍ୟାୟାମ ଯଦି ଯିଏ କରେ ଯୋଉ କରନ୍ତୁ ନାହିଁ ଯଦି ଆମେ ତ କରେନି ତ କହଁ କଣ ହେଲେ ବିି ଟିକେ କେକ୍ ଖାଇଦେଉ ବିସ୍କିଟ୍ ହଉ କି ଜଳିଖିଆ ଯାହାବି କିଛି ତ ତାପରେ ଭଲରେ ମାନେ ଗାଧେଇବା ପାଇଁ ଯାଉ। ତାପରେ ଆସିଲା ପରେ ଆମର ଏଇ ପଟେ ତ ମାନେ ଆମେ ଗାଁ ଗଉଡୀ ଯେହେତୁ ତ ଆମେ ସକାଳୁ ଉଠିକିରି ବ୍ରସ କରି ବିଶୋଇ ବିସ୍କିଟ୍ ହିଁ ଖାଆନ୍ତି ତାପରେ ଗାଧେଇ କି ଆସିକି ଭାତ ତ ଖାଇ ପକାନ୍ତି ସେଇ ଟାଇମରେ ହିଁ ତ ଆଉ ବାକି ଅଲଗା ଅଲଗା ସେଇ ଟାଇମରେ ଭାତ ଖାଆନ୍ତିନି ଯେହେତୁ ଜଳିଖିଆ ଖାଇଥିବେ ତାଙ୍କେ। ବାରଟା ଘଣ୍ଟେ ଦିଇଟା ପାଖରେ ଏମିତି ଭାତ ଖାଆନ୍ତି ତାଙ୍କେ ସେମାନେ।
ହୁଁ। ସକାଳୁ ମାନେ ଦୈନନ୍ଦିନ ଜୀବନରେ ମୁଁ ମୋ ସକାଳୁ ଉଠିକି ପ୍ରେୟାର ବି କରେ, ସୂର୍ଯ୍ୟଙ୍କୁ ପାଣି ଟେକେ, ବାକି ସୋମବାର, ଶନିବାର ଟାଇମି ମାନେ ଭଲ ଯୋ ଯେବେ ଟାଇମ ହେଲା ସୋମବାରେ, ଶନିବାରେ ମୁଁ ମନ୍ଦିର ଯାଏ। ଆଉ ବାକି ରବିବାରେ ସୂର୍ଯ୍ୟଙ୍କୁ ପାଣି ଟେକେ ସୂର୍ଯ୍ୟ ଦେବତାଙ୍କୁ। ଆଉ କେବେ କେବେ ଆ ମାନେ ଯେହେତୁ ଏବେ କଲେଜ କୋଚିଂ ଛୁଟି ଅଛି ତ ଘରେ କିଛି ଉଁ ଘରେ ଟିକେ ହେଲ୍ପ କରିଦିଏ ଘର କାମରେ, ବାକି ଅଲଗା ଟାଇମ ଘରେ ବସିକି କଣ କିଛି ଘରେ କାମ କରିଦିଏ, ଅ ବା ସବୁ ଫ୍ରେଣ୍ଡସ ମାନଙ୍କ ସହ ଏବେ ଯେହେତୁ କଲେଜ ଛୁଟି ଅଛି ତ ଫ୍ରେଣ୍ଡସ ମାନଙ୍କ ସହିତ ଆମେ ମିଟିଂ କରିପାରୁନୁ ତ ଗ୍ରୁପ କଲ ଚାଲିଥାଉଚି କଥାବାର୍ତ୍ତା ହଉଚୁ ଏଞ୍ଜୟ କରଚୁ। ସବୁଦିନ ତ ଯାଇକି ଦେଖା ହେଇ ପାରିବନି ନା ସାଙ୍ଗସାଥି ମାନଙ୍କ ସହିତ, କଲ୍ ରେ ହିଁ କଥା ହେବା କଥା। ଆଉ ସେମାନଙ୍କ ସହିତ ଆଟାଚରେ ରହିବା କଥା, ସମସ୍ତେ ଅ ମାନେ ଯଦି ଖରାବେଳେ ବସିକି ବୋରିଙ୍ଗ ଲାଗୁଥିବ ତ ସାଙ୍ଗମାନଙ୍କ ସହିତ କଥା ହେଲେ ମାଇଣ୍ଡ ଅଟୋମେଟିକ ମାନେ ଫ୍ରି ହେଇ ଯାଉଚି। ଟିକେ ଭଲ ଲାଗୁଚି ତାଙ୍କ ମାନ ସହିତ କ
ହଁ। ତ ଆମେ ଉଁ
ନାଇଁରେ
ତ ଗାଧାବାଧା ହେଇସାଇଲା ପରେ ଯୋଉ ମାନେ ସେଇ ଟାଇମରେ ଆମେ ସ୍କୁଲ ଯାହା କଲେଜ ଯାହା ବି ଯିବା ଯିବ ତ ସ୍କୁଲ ବାହାରିକି ଯିବା ଦେନ୍ ସେଇ ତ ପ୍ରେୟର ହବ ଫାଷ୍ଟେ ତାପରେ ଖରା ବେଳେ ଏମିତି ଖାଇବାକୁ କ୍ଲାସ ହେଇ ସାରିଲା ପରେ ଖରା ବେଳେ ଖାଇବା ଦେନ ପୁଣି ଆଉଥରେ ଚାରିଟା ସମୟରେ ଘରୁକୁ ଆସିବାବୁ ପୁଣି ସେଇ ଟାଇମରେ ଆଉ ଥରେ କଣ ଟିକେ ଖାଇକିରି ପୁଣି ଟିଉସନ୍ ମାନେ ସ୍କୁଲ ଲାଇଫରେ ସେମିତି ହୁଏ ବାକ ଏବେ ଏଇ ଟାଇମରେ ସଖାଳୁ ଉଠିକିରି ସାତଟା ଆଟାଟା ତ ନିଦ ଭାଙ୍ଗେ କାଇଁ ନାଁ ଯେହେତୁ ଛୁଟି ଅଛି ସବୁ କିିଛି ଗ ଖରା ଦିନ ଯେହେତୁ ତ ସେଇ ଟାଇମରେ ଏ ଏବେର ଟାଇମରେ କହିବାକୁ ଗଲେ ସଖାଳୁ ଉଠିକିରି ବ୍ରସ୍ କରିକରି ଜଳିଖିଆ କରିକିରି ନାଇଁ ଯଦି ଗାଧେଇକିରି ଆସିକିରି ଭାତ ହିଁ ଖାଇଦିଅନ୍ତି। ଦେନ୍ ଖରା ବଳେ ସାରା ଏମିତି କିଛି କାମ କରନ୍ତି ଯିଏ ଯାହା ହୋମୱାର୍କ କରନ୍ତି ବାକି ପ ମାନେ ଯଦି ଏକ୍ଜାମ ଥିବ ତାହେଲେ ପାଠ ବି ପଢ଼ନ୍ତି‌ ନାଇଁ ଯଦି ଘର ଫ୍ୟାମିଲି ସହ ମିଶିକିରି ହସ ମଜାକ୍ କରନ୍ତି ବାକି ତାପରେ ଖରା ବଳେ ମାନେ ଖରା ବେଳ ବାରଟା ଘଣ୍ଟେ ହେଲେ ସେଇ ଟାଇମରେ ଭାତ ଖାଆନ୍ତି। ତାପରେ କାହାକୁ ନିଦ ହୁଏ ଖରା ବେଳେ କାହାକୁ ନିଦ ହୁଏନି। ମତେ ତ ନିଦ ହୁଏନି। ଖରାବେେଳେ ଯଦି ମୁଁ ଶୋଇପଡ଼ିବି ତାହେଲେ ରାତିରେ ମୁଁ ପାଠ ପାଠ ପଢ଼ିବି ନାଇଁ ଯଦି ଖରା ବେଳେ ପାଠ ଖରାବେଳେ ପାଠ ପଢ଼ିଲେ ଇଚ୍ଛା ହଏନି କାହିଁକି ନାଁ ମୁଁ ଯଦି ଛାତରେ ଯାଇ ପାଠପଢ଼ିଵି ତାହେଲେ ଆମର ଖରାର ମାନେ
ପ୍ରଭାବ ପଡିବ ପଢିବାକୁ ଇଚ୍ଛା ହବନି ଖରା ଅଧିକ ହଉଛି ନା ତ ଖରାବେେଳେ ପାଠ ପଢିଲେ ଛା ହବନି ମାନେ ରହିବାକୁ ଏବେ ମାନେ ଶୋଇବାକୁ ତ ଭଲ ଲାଗୁନି, ଖାଇବାକୁ ଭଲ ଲାଗୁନି, ଖରା ହଉଛି ପାଠ ପଢିଲେ ତ ମନେ ହଉନି କାରଣ ପାଠ ପଢିବା ପାଇଁ ଗୋଟେ ଫ୍ରେସ୍ ପାଇଁ ଦରକାର ତା ସହିତ ଭଲ ପରିବେଶ ଛାତ ଉପରେ ପାଠ ପଢିଲେ ମନରେ ଆବଶ୍ୟକ କିନ୍ତୁ ପ୍ରଳା ଟାଇମ୍ ରେ ପାଠ ପଢିଲେ ଭଲ ଲାଗିବ।
ତ ସେଇ ଟାଇମ୍ ରେ ମୁଁ ଖରାବେଳେ ମୁଁ ଏବେ କେତେ ଦିନ ହେଲା ଖରାବେଳେ ଶୋଇପଡ଼ୁଛି। ରାତିରେ ଯାହାହେଲେ ମଧ୍ୟ ପାଠ ପଢ଼ା ହେଉଛିକାରଣ ଏକ୍ଜାମ୍ ଅଛି ମୋର। ତ ଖରା ରାତିରେ ଯାହାହେଲେ ମଧ୍ୟ ଦିଇଟା ପର୍ଯ୍ୟନ୍ତ ପାଠ ପଢ଼େ ତାପରେ ରେଷ୍ଟ୍ କରେ। ତ ସକାଳେ ଉଠିଲା ଆସୁ ମୁଁ ସାତଟା ସେତିକିରେ ନ ଉଠିଲେ ମାମା ଗାଳି କରି କରି ଉ ଉଠେଇବେ ମୋତେ। ଆଉ ବାକି ସନ୍ଧ୍ୟା ଟାଇମ୍ ରେ ଏ-ଏ ହୁମ୍ ଯେହେତୁ ଗୋଟେ ଟାଇମ୍ ପାଠପଢା ହେଉଛି। ହଁ ନାଇଁ ଯେହେତୁ ଗୋଟେ ଗୋଟେ ଟାଇମ୍ ପାଠ ପଢୁଛି। କମମାନେ ମୋର କାମରେ ହିଁ ପଳଉଛି ଟାଇମ୍ ତ ଯେହେତୁ ମୁଁ ଗୋଟେ ଟାଇମ୍ ପାଠ ପଢୁଛି ତ ଶୋଇଯା। ରାତି ଟାଇମ୍ ରେ ହିଁ ପାଠ ପଢ଼ୁଦଉଛିି ମନ ବି ରହୁଛି। ତାପରେ ମେଥ୍ ଏଗୁଡ଼ାକ ସବୁ ଅଛି ତ ସେଗୁଡ଼ାକ କଷାକଷି ବି ଚାଲି ଏ ମାନେ ହେଇଯାଉଛି ସବୁ କିଛି ଆଉ।
ହୁଁ ଯୋଉ ଟାଇମ୍ ରେ ମାନେ ତମକୁ ଭଲ ଲାଗିବ। ସେଇ ଟାଇମ୍ ମାନେ ଗୋଟେ ଟାଇମ୍ ଥାଏ ନା। ଆଇଦର ରାତିରେ ପଢେ ଯେ ଯଦି ଦିନରେ ଶୋଇବ ଦିନରେ ପଢେ ଯଦି ରାତିରେ ଶୋଇବ। ଦିଡି ଯାକ ଟାଇମ୍ ପାଠ ପଢିଲା ବେଳୁ ହବନି।
ହବନି ତାପରେ ଯଦି କାମ ବି ନଥାନ୍ତା ତାହେଲେ ପାଠ ପଢ଼ି ହୁ ମାନେ ଅ ଦିନରେ ମେଥ୍ ବି କଷିଯାନ୍ତା ଏଗୁଡ଼ା ସବୁ କିଛି ଲିଜରିଙ୍ଗ୍ ଏରା ସବୁ ଦେଖି ହେଇଯାନ୍ତା। ତ ଯେହେତୁ ଟାଇମ୍ ମିଳୁନି କାମ କରୁଛି। ତ ସେଥିଲାଗି ରାତିରେ ହିଁ ମତେ ସବୁକିଛି ଦେଖି ଦେଖିବାକୁ ପଡ଼ୁଛି ଚ ଅ ଛଅଘଣ୍ଟା ଆ ମାନେ ସବଜେକ୍ଟକୁ ଉ ପାଞ୍ଚ ଛଅ ଘଣ୍ଟା ଭିତରେ ଦେଖିବାକୁ ପଡ଼ୁଛି। ସବୁ ଘଟା ସବୁ ପେପରକୁ ଗୋଟେ ଗୋଟେ ଘଣ୍ଟା ଦେବାକୁ ପଡ଼ୁଛି। ତ ସେଥିପାଇଁ ଟିକେ ସମସ୍ତେ ଯାଉଛି ଆଉ ବାକି କିଛି ନାହିଁ। ଆବେକି ରାତ୍ ସନ୍ଧ୍ୟା ଟାଇମ୍ ରେ ତ କିଛି ବି ସ୍ନାକ୍ସ୍ ଖାଇଥାଉ। ଆଉ ବାକି ରାତିରେ ଏମିତି ସାଙ୍ଗମାନଙ୍କ ସହ କଥାବାର୍ତ୍ତା ବାକି ଏମିତି କିଛି ଫିଷ୍ଟ୍ ପାଇଁ ଆୟୋଜନ କରାଯାଏ। ନହେଲେ ନାହିଁ ଏମିତି ଯଦି ଖରା ମାନେ ଖରା ଏମିତି ନ ହୁଏ। ତାହେଲେ ନାଇ ଯଦି ଡା ରାତି ବେଳା ଖାଇବା ସ। ଆମର ଆମେ ସବୁବେଳେ ରାତି ବେଳେ ଖାଉଛେ କାରଣ ଆଗ ଯେ ଯେତେବେଳେ ବୁଢ଼ାବୁଢ଼ୀମାନେେ ଥିଲେ ସେମାନେ ସାତଟା ଛଅଟା ସାତଟା ହେଲା ପରେ ଖାଇକିରି ଶୋଇ ପଡୁଥିଲେ। ତାଙ୍କେ ସେ ସେଇ ଟାଇମ୍ ରେ ସ୍ ସବଳ ଥିଲେ, ଏବେ ଆମେ କଣ କରୁଛେ ମୋବାଇଲ୍ ଦେଖି ଦେଇକି ଖାଉଛେ, ଯଦି ନଅଟା ଦଶଟା ଏମିତି ଖାଉଛେ, ଯେତେବେଳେ ଇଚ୍ଛା ହେଲେ ସେତେବେଳେ ଖାଉଛେ, ତ ଆମର ସେ ହା ଭାତଟା ହଜମ୍ ନ ହୋଇକିରି ଦେହ ଖରାପ ହଉଛି।
ଜଲଦି ଯେତେ ମାନେ ଯେତେ ଜଲଦି ଖାଇବ ସେତେ ଜଲଦି ଅ ଖାଦ୍ୟ ଟା ଡାଇଜିଂ ହେଲେ ଆମ ଦେହ ଭଲ, ଲେଟରେ ଖାଇବା ତା ସହିତ ବାରଟା ଘଣ୍ଟେରେ ଶୋଇଲେ ଆମ ଖାଦ୍ୟଟା ଅଜିର୍ଣ୍ଣ ହେଇକି ଦେହ ଖରାପ ହବ, ପେଟ ଖରାପ ହବ ସେଥିପାଇଁ କୁହନ୍ତି ମାନେ ଆଘର ଜେନେରେସନ୍ ସେ କହୁନାହାନ୍ତି ଓଲ୍ଡ ଇଜ୍ ଗୋଲ୍ଡ ତ ଆଘ ଲୋକମାନେ ଯେମିତି ରହୁଥିଲେ ଯେମିତି ଖାଉଥିଲେ ସେ ସବୁ ହିଁ ଭଲ ବାକି ଆମେ ଏବେ ଯୋଉଟା କରୁଛେ ସେ ସବୁ ଭୁଲ୍। କିନ୍ତୁ ଏବେକୁ ଆଗର ଏଟାକୁ ଆମକୁ ପୁରୁଣା ଲାଗୁଚି ଏବେ ଯାହା ଯାହା ଲେଟ୍ ରେ ଖାଇବା କିବା ଲେଟ୍ ରେ ଶୋଇବା ଆର ଫ୍ୟାସନ୍ ଲାଗୁଛି କିନ୍ତୁ ସରିଗଲେ ଆ ଜଲଦି ହୁଁ।
ତ ରାତି ଟାଇମରେ ପୁଣି ରାତିରେ ଖାଇବା ପରିବାର ସହ ବସିକି ଏମିତି କଥାବାର୍ତ୍ତା ଏମିତି ଯାହାଲେ ବି କେହି ଛାତ୍ରଛାତ୍ରୀ ରାତିରେ ପାଠ ବି ପଢ଼ନ୍ତି ହୋମୱାର୍କ ବି କରନ୍ତି ଦିନରେ ସବୁ ଶେଷ ତ କରି ଆମ ଆଉ ଥରେ ଉଁ ନିଦେ ପାଇଁ ଯାଉ
ହୁଁ ଗରମ ଦିନ ଯେହେତୁ ରାତିରେ ଛାତ ଉପରେ ଶୋଇବା ପାଇଁ ବେଶୀ ଭଲ ଲାଗେ ପବନ ବାଜିଥିବ ଘରେ କରେଣ୍ଟ ପ୍ରୋବ୍ଲେମ ଅଧିକ ହଉଛି ନା।
ହୁଁ ଆମେ ରାତିରେ ବି ଜଲ୍ଦି ସୋଇପଡ଼ିବା ଉଚିତ କାରଣ ଆମେ ଆମ ଆଖିକୁ ଦିନ ସାରା ଯେହେତୁ ଆମେ ଅନେଇକି ଥାଉଚେ କି କାମ କରୁଚେ କି ମୋବାଇଲ ଦେଖୁଚେ ସବୁ ଯାହାବି କିଛି କରୁଚେ ତ ଆମେ ଆଖି କୁ ପ୍ରେସର ପଡ଼ୁଛି ତ ଆମ ଆଖିକୁ ସାତ ଆଠ ଘଣ୍ଟା ରେଷ୍ଟ ଦରକାର। ଯେ ନେକ୍ସଟ ଦିନ ଉଠିଲା ପରେ ଆମେ ସବୁ କିିଛି କରିପାରିବା ଭଲରେ ଭଲ ରେ ଆଉ ବାକି ଦୈନନ୍ଦିନ ଜିବ ଜୀବନରେ ଆମେ ଅନେକ କାମ କରୁ ଯେମିତିକ ପାଠପଢ଼ା କାମ ମଜା ଆଉ ମାନେ ସୋ ବିଶ୍ରାମ ବି ରହିଚି ତ ଆମେ ସମୟକୁ ଠିକ୍ ଭାବରେ ବ୍ୟବହାର କରିବା ତେବେ ଆମ ଜୀବନରେ ସୁଖମୟ ଓ ସଫଳ ହେବ। ଭଲ ଅଭ୍ୟାସ ସଠିକ ସମୟ ବ୍ୟବସ୍ଥାପନା ଓ ସକାରାତ୍ମକ ଚିତା- ଟା ଆମକୁ ଜୀବନରୁ ଆଗକୁ ବଢ଼ାଏ। ହ ଯଦି ତି ଆମେ ଦିନଟା ଆରମ୍ଭ କରୁ ତ ସେମିତି କିଛି ଭାବିକି ରଖିବ ଯେ ଦିନ ଆଜି ଆମେ କଣ କଣ କରିବା ନାଇଁ ଯଦି ଦିନଟା ହିଁ ବେକାର ଯିବ ଯଦି ଆମେ ପାଠ ପଢ଼ୁଛେ ତ ଆଜି କୋଉ କୋଉ ପାଠ ହୁଁ ତ ଯଦି ଆମେ କୋଉ ପାଠ ପଢୁଚେ ତାହେଲେ ଆମେ- ଭାବିବା ଉଚିତ ଆମେ କଣ କଣ କମ୍ପ୍ଲିଟ୍ କରିବା ଆଜି ଯଦି ସେଇ କମ୍ପ୍ଲିଟ୍ କରିବାରେ ଯଦି- ଯଦି ମନଥିବ ତାହେଲେ ସେ- ପୁରା କମ୍ପ୍ଲିଟ୍ ହେଇଯିବ ନାହିଁ ଯଦି ନେକ୍ସଟ୍ ତ ନେକ୍ସଟ ହେଇ ମାନେ ଆଜି ନାଇଁ କାଲି ପଢିବା କାଲି ନାଇଁ ପର ଦିନ ପଢିବା ଏମିତି କରି ଗ ସୁଧା ଆମ ପାଠ ହିଁ ପଛକୁ ଆମେ ହିଁ ନି
ତ ଆଜି କାମ ସେ କଲା ପରେ କାଲି କାମ ଆଜି କର ଆଜି କାମ ଏବେ କରିବାରେ ଏଇ ଯଦି ଟ୍ରିକ ରେ ଚାଲିବ ତ ଜୀବନରେ ସକ୍ସେସ୍ ଆଉ ମାନେ ଏ ହାଲି ଆପଣ ରହୀଯାଉଛି ହଁ କାଲି କରିବା କାଲି ପଡିଆ ଆଉ ଟିକେ ପରେ ଆମେ ପଢୁଥିବା ସେ ଏକଜାମ ପଳେଇ ଆସିବ କିନ୍ତୁ ଆମର ପାଠ କମ୍ପ୍ଲିଟ ହେଇନଥିବ ତ ସବୁବେଳେ ମାନେ ହାଲିଆ ଟା ସାଇଡରେ ରଖ ଠିକ ଆମ କାର୍ଯ୍ୟ ଉପରେ ମାନେ ଯୋଉଟା ପାଇଁ ପ୍ରିପେୟାର ହଉଛେ ସେଇଟାକୁ ଫୋକସ କଲେ ଆମେ ଆମ ମାନେ ଏମରେ ପହଞ୍ଚି ପାରିବା।
ଆମେ ଆମ ଦୈନନ୍ଦିନ ଜୀବନରେ ସଫଳ ହେଇପାରିବା ଠିକ ଅଛି ମୋର ଟାଇମ୍ ହେଲାଣି ତ ରଖୁଛି ମୁଁ।
ହୁଁ।